ହଁ କୁହ।
କଣ କରୁଚ?
ବସିଥିଲେ ତମେ?
ମୁଁ ଏଇଠି ବସିଥିଲି ଲେଖୁଚି ଆଉ।
ହୁଁ ଆଉ କୁଆଡ଼େ ଯାଇଥିଲ ବୁଲାବୁଲି କରିବାକୁ?
ମୁଁ ଏବେ ଯାଇନି। ଏ ମାସ ତଳେ ଯାଇଥିଲି ପୁରୀ ବୁଲିବାକୁ ଆଉ। ଉଁ ତମେ କୁଆଡ଼େ ଯାଇଥିଲ ବୁଲିବାକୁ?
ମୁଁ ଏବେ ଯାଇନି। ମୁଁ ସେ ମାସ ଦିଇ ମାସ ତଳେ ଯାଇଥିଲି ପୁରୀ। ଆଉ ଏବେ ଏକ୍ଜାମ୍ ଚାଲିଚି ତ ଯିବି କୁଆଡ଼େ?
ଆଉ ଏବେ କୁଆଡ଼େ ଯିବ ବୁଲିବାକୁ?
ଏବେ ସେ ଏକ୍ଜାମ୍ ସଇଲେ ହବ। ଯଦି ପୁରୀ ଯିବୁ
ହୁଁ।
ହୁଁ ତମେ
ଆମେ ବି ହେଇ ଯିବାର ଅଛି ପୁରୀ। ତ ଡୋରି ଯଦି ଲାଗିବ ଯିବୁ ଆଉ।
ସେଇଆ, ପୁରୀ ଗଲେ ଡୋରି ଫାଷ୍ଟ ଲାଗିବା ଦରକାର ଜଗାର।
ହଁ ପା ମୁଁ ପୁରୀ ଗୋଟେ ଜାଗା। ମତେ ଯେତେ ଥର ଡାକ ମୁଁ ସେତେଥର ଯିବାକୁ ରେଡି ଅଛି।
ହୁଁ ପୁରୀ ଜାଗା ଯିବାକୁ କାମ। କେହି ମନା କରିବେ କହିଲ?
ଆଉ ଏବେ ଏବେ କୋଉ ପର୍ବପର୍ବାଣିୀ ଆସୁଛି?
ପର୍ବ ପର୍ବାଣି ଏଵେ କମ
ଖୁଦୁରୁକୁଣୀ।
ହଁ ଖୁଦୁରୁକୁଣୀ ଆଉ କଣ ଗଣେଶ ପୂ ଏବେ ବେଶୀ ପର୍ବପର୍ବାଣୀ ହବ କହିବାକୁ ଗଲେ।
ଦଶହରା।
ଆଉ ତମ ଆଡେ ତମ ଆଡେ କେମିତି କରୁଛ ଖୁଦରୁକୁଣୀ?
ଆମର ଏ ଗାଁ ରେ ଅଲଗା ଯେହେତୁ ଆମେ ରହୁଛ ଟାଉନରେ ଆମ ସାହିରେ କରୁନାହାନ୍ତି ମୁଁ ହେମତି ଖାଲି ପୂଜା କରିଦେଇକି କରିଦୋଉଛି ଯା।
ଆଉ ଗାଁ ରେ କେମିତି ମାନେ କରୁଥିଲ?
ଗାଁରେ ମୁଁ କେବେ କରିନି ମୁଁ ଛୋଟବେଳୁ ଆଇଛିି ହାରି ନା। ମୁଁ କେବେ କରନି ଭଲସେ।
ଆମ ଆଡେ ପୁରା ଧୁମଧାମ୍ ରେ ଆମେ ଗାଁ ରେ ରହୁଛୁ ନା।
ହଁ।
ଆମ ଆଡେ ମାନେ ଭୋରୁ ନୁହଁ ମାନେ ଲାଷ୍ଟ ପାଳି ଫୁଲ ପାଇଁ ଏମିତି ମାଡ ହୁଏ ଯେ ରାତି ବାରଟାରେ ଫୁଲ ଗଛ ମୂଳେ ସବୁ ଜଗିକି ବସିବେ ଜାଣିଛ ଟି।
ସେ ଗୋଟେ ମଜା ଅଲଗା ଖୁଦୁରୁକୁଣୀ କି।
ଆମେ ସବୁ ମେଳ ହେଇକି ସବୁ ଯିବୁ ଫୁଲ ତୋଳିବା ପାଇଁ।
ହଁ।
ତାପରେ ଫୁଲ ତୋଳିକି ଆସିକି ଫୁଲ ମାଳ ହେରିକା ଗୁନ୍ଥା ଗୁନ୍ଥି କରିବୁ। ତାପରେ ସବୁ ଶନିବାରଠୁ ଆମେ ସବୁ ସଜାସଜି କରିଦେଇଥିବୁ। ଆଉ ଖାଲି ସେଇଦିନ ଠାକୁରଙ୍କୁ ସବୁ ଯୋଉ ପଞ୍ଚାବୃତ ଛେ ଚିକି ବସା ହବ କିନ୍ତୁ ଆମେ ତାପର ଦିନଠୁ ସକାଳୁ ଫୁଲମାଳ ଗୁନ୍ଥିି ସାରିକି ଆଉ ଟିକେ ଯାହା ସାଜସଜି ଥିବ ବାକି ସେଗୁଡା ସାରିକି ଆମେ ଗାଧେଇ ଯିବୁ ଗାଧେଇକି ଆସିକି ଠାକୁରଙ୍କୁ ଫୁଲମାଳ ହେରିକା ପିନ୍ଧେଇକି ଭୋଗ କରିକି ଖାଇବୁ ଖାଇକି ଦିପହରେ ଟିକେ ଆସିକି ଟିକେ ସଜବାଜ ହେଇକି ଉପର ଓଳି ତାପରେ ହେ ଠୁ ଓ ଶାଢୀ ଯାଇକି ଲାଷ୍ଟ ପାଳି କି ପିନ୍ଧୁଚୁ ଫାଷ୍ଟ
ଆଉ ସେ ଲାଷ୍ଟ ଦିନ ଏ ଲାଷ୍ଟ ଦିନ ଶାଢୀ ପିନ୍ଧିବା ର ମଜା ଅଲଗା ଫୋଟ ଫୋଟ ଉଠା ଉଠି କରିବାକୁ ଆଉ।
ହଁ ତାପରେ ଏଠୁ ସନ୍ଧ୍ୟାବେଳେ ପୁଣି ପୂଜା କରୁଛୁ ପୂଜା କରିକି ମଝିରେ ଯ ବୋଇତ ବନ୍ଦାଣ ହବ ଧୁହୁଡି ମାରୁଛୁ।
ହଁ।
ଫାଷ୍ଟ ପାଳି ସବୁ ପାଳି ଦିନ ତାପରେ ହେଠୁ ଘରେ ଆସିକି ଖାଇ ପିଇକି ପୁଣି ଶୋଇପଡୁଛୁ ଆଉ।
ଭଲ ଲାଗିଲେ ଶୋଇପଡୁଛ ଆଉ।
ହଁ ଆଉ କୁମାର ପୂର୍ଣ୍ଣମୀ ତମ ଆଡେ କେମିତି କଣ କରୁଚ?
କୁମାର ପୁର୍ଣିମା ଏଇ ଆମ ଏପଟ ସାଇଟ୍ ରେ କିଛି ହୋ ଉନି। ମୁଁ ଯାଇଥିଲି ମୁଁ ଆର ବର୍ଷ ଯାଇଥିଲି ଖୁଦୁରୁକୁଣୀକୁ ମୋ ଦିଦି ଘରକୁ। ଆଉ କୁମାରପୂର୍ଣ୍ଣିମା କୁ ମୁ ଆର ଥରକ କରିପାରଲିନି ପ୍ରୋବ୍ଲେମ୍ ପାଇଁ ମୁଁ କରିପାରଲିନି। ଏଇ ବର୍ଷ ସବୁ କରିବି ପୁରା।
ହଁ ସେମିତି କିଛି କହିପାରିବେନି।
ସେଇୟା। ଗାଁରେ କଣ ସାଙ୍କ ହଁ ସାଙ୍ଗସାଥି ହେଲେ ସବୁ କରିବାକୁ ଇଛା ହବ। ଆଉ ଜଣଙ୍କୁ କିଛି କରିବାକୁ ଇଚ୍ଛା ହବନି। ଜଣେ ହେଲେ ମୁଁ ସେଠି ଏକୁଟିଆ କେହି ନାହାନ୍ତି ଆ ନାଇଁ ନାଇଁ ନାଇଁ ଜହର
ଓହୋନେ ଏଇଠି ଏବେ ଘର କରିକି ରହୁଛ ତାହେଲେ
ହଁ ରହୁଛୁ ସେ ମାନେ ଏକୁଟିଆ କହ ଇଟା ମାଟି ତଳକୁ ତଳ ପଟା ସେ ପ ସାଇୁ ଗୋପାଳ ପଡା ଚଣ୍ଡିପଠ ଯାଗ ସେପରି ସେ ଆକେ ନକ୍ଟୁ ଗାସଣ କି ନ
ହଁ
ସେଇନା ଆଉ ତମ କଣ
ଆଉ ଆମ ଏପଟ ଆଡ଼େ କେବେ ଆସ ମୋତେ ସବୁ ରୋଷେଇ ଆସ ମତେ ଯାହା ପଚାର ସବୁ କହିଦେବି
ଭଲ ମତେ ବି କେମତି ୟୁଟ୍ୟୁବ ଦେଖିକି
ନାଇଁ ମୁଁ ୟୁଟ୍ୟୁବ୍ ବି ଦେଖେ ଏମିତି ବି ଆସିଛି ମୋତେ ଆଉ
ହଁ ସେମିତି ବି ଆସିଛି ନର୍ମାଲ ଚେ ଚିକେନ ତ ମୁଁ ଭଲ ତିଆରି କରେ ସବୁ ନନଭେଜ ଆଇଟ ଭଲ ହୁଏ ମୋ ଆଜରେ
ହଁ ମୁଁ ବି ଆମ ଘରେ ଯେତେବେଳେ ହୁଏ କିନ୍ତୁ ମତେ ଏଇ ବେସର ଉପରେ ମତେ ସେଗୁଟା ଆସୁଛନ୍ତି ଇଏ କରି ମୁଁ ଏ ଆମ ଘରେ ଯେତେବେଳେ ମୁଁ ଆମ ଘରେ ଯେତେବେଳେ କଲା ଚିଲି ପନିର ଚି ପୋଟଳ କି ଚିଲି କୋବି ଚି ଚିକେନ ଆଉ ଚିକେନ୍ ମଟନ୍ ଆଉ ଯେଉଁ ଫୁଲକୋବି ତରକାରୀ ବନ୍ଧାକୋବି କି ଆଳୁ ମଟର ତରକାରୀ ମାନେ ମସଲା ମସଲି ଯେତାକ ମତେ ମାନେ ସବୁ ଆସିଛି
ମସଲା ଜିନିଷ ମତେ ସବୁ ଲାଗିଛି
ମସଲା ଜିନିଷ କଣ ଅଛି କହିଲ ସେମିତି ସେମ୍ ପ୍ରୋସେସ୍
ସେଇଆା ଖାଲି ପରିବାର ଭଲ ଟିକେ ଅଲଗା ନହେଲେ ଏକାପରୁ ଶେଷ ସବ କରିବାକୁ
ହୁଁ ମୁଁ ତମ ସାଥିରେ କଥା ହେଇକ ଲେଖୁଛି ନୟାଗଡ ତମର ମାନେ ହଉ ଯିବା ଆଉ ନୟାଗଡ ତ ନୂୟ ବଡରେ ଗୋଟେ ଯୋଉ ଦିଦି ଆଜି କହୁଥିଲା କହିଲ କି ହ୍ୟାଣ୍ଡଲୁମ ଗୋଟେ ହେଇଠି ହେଇଛି ବଢା ସବୁ ସମ୍ବଲପୁରୀରେ ମିଳୁଛି
ନୟାଗଡ଼ ତ ଆମେ ଯାଇଥିଲୁ ଥରେ ଦିଦି ଆଉ ଭାଇନା ମୁଁ ଯାଇଥିଲୁ ଯେ ବଲାଙ୍ଗୀର ବାହାରି ଯାଇଥିଲି ଶିମିଳିଝର ଯାଇଥିଲୁ ଆଉ ବୈଷ୍ଣବୀ ଦେବୀ ଯାଇଥିଲୁ ଆ ସେଠ ହଁ ଏବେ କେମିତି ଯିବି ଏବେ ଆଉ କୁଆଡେ ଯାଇହବନି ମୋର ପରୀକ୍ଷା ିବେ ଏବେ ଯିବ ହରି ଭାଇନାଙ୍କ ପାଖକୁ
ହଁ କହୁଥିଲେ
ହଁ ସେ ଯିବ ହରି ଏବେ ତାପରେ ମୁଁ ଏବେ ଆଉ ମା ମହର ଆଡେ ବି ଯାଇନି ମୁଁ ମା ମହର ଦଶପଲା
ହଉ କେବେ ଗୋଟେ ଆସିବ ଆଉ ଦେଖିକି ଆଉ
ଆଉ ତମ ସେପଟେ ଲାଇନ ଇଟାମାଟି ଲାଇନ କଣ ଅଛି ପ୍ ପିକନିକ ସ୍ପଟ
ଇଟା ବାଲାଇନ କଣ କଣ ଇଟ ମ ବେ ଏଇପ ମୁ ଏ କଣ ଅଛିନି
ଆଉ ତମେ କେଉଁ କେଉଁ ଜାଗା ଯାହେଲେ ବୁଲିଛ ଓଡ଼ିଶାରେ?
ଓଡିଶାରେ କୋଟଗଡ ପାର୍କ ଯାଇଛି, ବଲାଙ୍ଗୀ ପାର୍କ ଆମ ନୟାଗଡ଼ର। ବୈଷ୍ଣବୀ ମନ୍ଦିର, ଫତେଗଡ ରାମ ମନ୍ଦିର ସମ୍ବଲପୁର ଯାଇଛି, ଦାରିଙ୍ଗବାଡି ଏଇନା ସବୁ ବୁଲି ଯାଇଛିହେରି। ପୁରୀ ହଁ ଯାଇଛି।
କେମିତି ଲାଗିଲା ଜାଗାଟା?
ଭଲ ଲାଗିଲା ଆମେ ସେ ଶୀତ ଯାଇଥିଲୁ କଣ ପାଇଁ କହିଲ? ଆମର ସେ ପିକନିକ୍ ହୁଏନି କି ତରଫରୁ ସେ ଟିୟୁସନ ତରଫରୁ ଯାଇଥିଲୁ ପିକନିକ ଦାରଙ୍ଗବାଡ଼ି।
ଓହୋ।
ମସ୍ତ ଲାଗିଲା ଜାଗା ଟା ସବୁଠୁ। ଦାରିଙ୍ଗବାଡି କଫିି କ ସେଠିକି ଗଲୁ ତାପରେ ଗଲୁ ଲଭର୍ସ ପଏଣ୍ଟ ସବୁ।
ହଁ ଯେ ଯେଉଁ ବରଫ ପଡ଼ିଥିଲା?
ଆମେ ସେ କମ୍ ବରଫ ପଡ଼ୁଥିଲା। ହେଲେ ଭଲ ଲାଗିଲା ଏ ଜାଗାଟା ସୁନ୍ଦରିଆ ଜାଗାଟା। ମୋର ସେଇ
ଜାମ୍ମୁ କାଶ୍ମୀରକୁ କେଦାରନାଥ।
ମୋର ସେଇ ମାନେ କୁହନି ମୁଁ କେବେ ଯିବି ଏ ଦିଟା ପ୍ଲେସ ମୋର ଡ୍ରିମ୍ କହିବାକୁ ଗଲେ।
ତମେ ବାହା ହେଇଯାଅ ଯିବ ଆଉ ସାଙ୍ଗ ହେଇକି କାଳେ।
ତମେ ବି ଆମର ଯିବନି କି?
ହଁ ମୁଁ ଭାବୁଛି ଆଗୁଆ ମୁଁ ଯାଇକି ଆସେ ହେରି ଆଉ ଥରେ ଯିବି।
ମୁଁ ସେ ଏକୁଟିଆ ଯିବାକୁ ଚାହୁଁଛି। ସାଙ୍ଗସାଥି ହଉ ସାଙ୍ଗସାଥିଙ୍କ ସାଙ୍ଗରେ ହଉ କି ଏକୁଟିଆ ହଉ।
ହଁ ଘର ଲୋକଙ୍କ ସାଙ୍ଗରେ ଯିବା ଅଲଗା ମଜା ଘର ଲୋକଙ୍କ ସାଙ୍ଗେ ଯିବା ଅଲଗା ମଜା ଫ୍ୟାମିଲି ସାଙ୍ଗେ ଯିବ ଅଲଗା ମଜା।
ସେଇୟା। ଫ୍ୟାମିଲି ସାଙ୍ଗରେ ଗଲେ ଟିକେ ଗୋଟେ ମଜା ଅଲଗା ଲାଗିବ କିନ୍ତୁ ସାଙ୍ଗମାନଙ୍କ ସାଙ୍ଗେ ଯିବ ଯଦି ବିନ୍ଦାସ।
ସବୁ ସେୟାର କରିପାରିବ ନା?
ସେଇଆ। ଆଉ ଫାମିଲି ସାଙ୍ଗରେ ଗଲେ ସେମାନେ ଯିବା ଯିବା ପୁରା ସାଇଲେଣ୍ଟ ହେଇକି ତମେ ଯିବ ତାଙ୍କ ପଛେ ପଛେ। ଆଉ କିଛି
ଗୋଟେ ଫଟୋ ଉଠେଇବ ଯଦି କିଏ ସାନ ଭାଇ ଭଉଣୀ ଥିବ ତାକୁ କହିବ ଫଟୋ ଉଠେଇବୁ ଆଗ ବାବା ମମି ଙ୍କୁ କିଏ କହିବ ଫଟୋ ଉଠେଇ ଦିଅ।
ସେଇଆ ପୁଣି ଗୋଟେ ଜାଗାରେ ବେଶୀ ଟାଇମ ରହିବେନି। ଟିକେ ପାଞ୍ଚ ମିନିଟ୍ ରହିବେ ଚାଲ ଚାଲ ଚାଲ ଚାଲ ଚାଲ ଚାଲ ଆରେ ଚାଲ କଣ ଆଇଛି କଣ ବୁଲାବୁଲି କରିବାକୁ ନା ଚାଲିବାକୁ ଆଇଛି।
ସେଇଆ ଗୋଟେ ଜାଗାକୁ ଯାଇଛ ମାନେ ସେ ଜାଗାରେ ଦି ତିନି ଘଣ୍ଟା ଏଞ୍ଜୟ ନ କଲେ ମତ ଆସିବାକୁ ଇଚ୍ଛା ନାହିଁ ସତ କଥା। ସେ ଯାତ୍ରା ବି ହଉ ମତେ ସବୁ, ଆରେ ଯାଇଛ ମାନେ ଆଉ କଣ ତାହେଲେ ଗଲ କଣ ପାଇଁ?
ଚାଲ ଆ ଦି ମିନିଟ ବାହାରି କଣ ଆଇଛ କଣ ନେବ ଯିବାକୁ ନା।
ବାସ୍ ଏଇ
କଁ ପାଇଁ
ହୁଁ।
ମାନେ ଅଜବ କଥାରେ ହୁଁ।
ତମର ଏଇଶି ଅଛିନା?
ଏ ରହୁନ ହଁ ହାଲୋ।
ତାହେଲେ ତମର ପରଦିନ ଏଇ ସି ଅଛିନା?
ପଦିନ ଆମର ଶହେ ମାର୍କିଆ ପଡ଼ିବ ଏକ ମାର୍କିଆ ଶହେଟାତ ଆ ପଟାନାଆମର
ଆମର ଦେଖୁନୁ ଆମର ଗୋଟେ ପଚିଶି କୋଡ଼ିଏ ମାର୍କ
କୋଡ଼ିଏ ମାର୍କିଆ ଲଙ୍ଗ କୋସ୍ଚିନ୍ ଲେଖିଲା ଆସିକି?
କେତେ ପେଜ ତାମାନେ ଲେଖିବ ଲଙ୍ଗ କୋଶ୍ଚିନ୍ ଏମିତିରେତ ଆଠ ମାର୍ଗିଆ ଲଙ୍ଗ କୋଶ୍ଚିିନରେ ମେଜରରେ ଲେଖୁ ଲେଖୁ ଟାଇମ ପଳାଉଚି ପୁଣି କୋଡ଼ିଏ ମାର୍କ କଣ ଲେ ଲଖିବ ପୁଣି ଇଂଲିଶରେ ମୁଁ ଏଇ ସି ପୁଣି ଜାଣିଚକି ପାଞ୍ଚ ଛଅଟା କ୍ଲାସ୍ କରିଚି ବେଶୀ କ୍ଲାସ୍ କରିନି।
ପୁଣି ତିନି ଘଣ୍ଟା।
କଲେଜ୍ କଲେଜରେ ଗଲେ ତମେ ଡେଲି କ୍ଲାସ୍ କରୁଚ?
ନା ଇଚ୍ଛା ହବନି ଡେଲି କିଏ କରୁଚି କହିଲା?
ମୁଁ ଡେଲି କିନ୍ତୁ ପ୍ରାୟ ମୁଁ କଲେଜ୍ ଯାଏ କିନ୍ତୁ ମୁଁ ହେନ୍ତି ଡେଲି କ୍ଲାସ୍ କରେନି। ଡେଲି କିଏ କ୍ଲାସ୍ କରିବ ମୋ।
କଲେଜ୍ ମୁଁ ଯାଏ। ଇଚ୍ଛା ହେଲେ କ୍ଲାସ୍ କରିବାକୁ ଯିବି ନହେଲେ ବୁଲାବୁଲି କରିକି ଆସିବି ଘରକୁ।
ଆମର କ୍ୟାମ୍ପସ ଦେଖିବ ମାରିକି ଦେଖିବ ପିଏନ୍ କଲେଜ୍ ପିଏନ୍ କଲେଜ କ୍ୟାମ୍ପସ୍ ମାରିକି ଦେଖିବ ଦେଖିବ କେଡ଼େ ବଡ଼ କଲେଜଟେ ଆମର ତମ କଲେଜ୍ ନାଁ କଣ?
ଓମେନ୍ସ କଲେଜ୍ ନୟାଗଡ଼।
ହଁ ଆମର ହେଲା ପ୍ରାଣନାଥ ଅଟୋନାମସ କଲେଜ୍ ଖୋର୍ଦ୍ଧା।
ଦେଖିଚି ବୋଧେ ମୁଁ ଆମର ବ୍ଲୁ।
ହଁ ଭୁ ମାନେ ବ୍ଲୁ କଣ ବ୍ଲୁ ପ୍ୟାଣ୍ଟ ବ୍ଲୁ ଓନି?
ହଁ ସାର୍ଟବି ବ୍ଲୁ ହ୍ୱାଇଟି ଟାଇପର ଏମିତି ଆଉ। ସାର୍ କୁର୍ତ୍ତିୀକୁ ପ୍ଲାଜୋ ପ୍ୟାଣ୍ଟ ଆଉ ଉନି ତମର?
ପ୍ଲାଜୋ ପ୍ୟାଣ୍ଟ ତମେ କରିଚ?
ପ୍ଲାଜୋ ପ୍ୟାଣ୍ଟ ମାନେ ସେଇ କୋଉ ପ୍ୟାଣ୍ଟ ପ୍ୟାଣ୍ଟ ନା ମନେ ପଡ଼ୁଚିକି ମୋର।
ପଟିଆଲା?
ହଁ ପଟିଆଲା।
ମୁଁ ଆମର ମୋରବି ସେୟାଯେ ମୋର ହେଲା ମୋର ହେଲା କଫି କଲର୍ ପ୍ୟାଣ୍ଟ୍ ଆଉ କଫି କଲର୍ ଉର୍ନି ଆଉ ମାନେ ବେଶୀ ମାନେ ହ୍ଵାଇଟ୍ ନୁହଁକି ବେଶୀ ଗ୍ରେ ନୁହଁ ସେଇ କଲର୍।
ସେଆ ହଉ ରଖିଦବା ହାଲୋ।
ହୁଁ ରଖୁଚି।